ହ୍ୟାଲୋ।
କଣ କରୁଜ?
ଏ ଚାଲୁଚି ଆଉ।
ଚାଲୁଚ
ଯେତେ ଆରାମସେ ଧୀରେ ଧୀରେ କଥା ହେଇପାରିବ। ମୋ ହାତ ମୋ ହା ଶୁ ମୋ ହାତ ଠାରିଲେ ତମେ କହିବ ତମେ ହାତ ଠାରିଲେ ମୁଁ କହିବି।
ଓହୋ ତମ ସନ୍ଧ୍ୟା ହେଲାନି ନା ନାଇଁ?
ଏ ନାଇଁ ଆମ ଆଡେ କଣ ବାଦଲ ପୁରା ଚମକୁଚି?
ଆମ ଆଡେଇ ତ ସେ ଏମିତି ଚମକୁଚି ଆଉ ପୁରା ଦିନ ଓଳିଆ ଗଲାଣି ଏ ସାଢେ ଛଅଟା ଟାଇମ ହେଲାଣି। ଦିନ ଭଳିଆ ଜଣା ଦିନ ଭଳିଆ ଜଣା ପଡୁଛି ଆଉ।
ଓହୋ
ଆଉ କଣ ଖାଇସାର ଖେଳ ପଡିଆ ଘର ପାଖରେ ବସିଚୁ ଆଉ।
ଅହ କଣ ଖେଳୁଥିଲ?
ଏଇ ବ୍ୟାଟ ବଲ ଖେଳୁଥିଲୁ ଆଉ କଣ ଖେଳିବୁ,
ଓହୋ ଆଉ କଣ ବାଡ଼େଇଲ କେତେ?
ନା ମ କାଇଁ ବାଡେଇଲୁ ସବୁ ପିଲା ପୁରା କଷା କଷି ଖେଳ ହଉଥିଲା। ପୁରୀ ଛୁଆଙ୍କୁ ହରେଇ ଦେ ହରେଇ ଦେ। ଚାରି ଓଭରକୁ ଆମେ କରିଥିଲୁ ଆଠ ରନ। କିନ୍ତୁ ସେ ଛୁଆଗୋରା କରିପାରିଲେନି ଆହୁରି ତିନି ରନରେ ହାରିଲେ ଆଉ।
ଓ ହଁ ପା ଖେଳୁଚ ତାହେଲେ ଆଉ।
ହଁ ସେ ପୁରା ରାଗିକି ଅଛନ୍ତି କାଲି ମାରିବେ ବୋଲି ଆମକୁ। ଡରେଇବେ
ହଁ ହଁ। ଗୋଟେ ଶବ୍ଦ କହିଥାନ୍ତି ଯେ ସେ ଶବ୍ଦ ୟୁଜ୍ କଲେ କିନ୍ତୁ ଭଲ ନୁଅ ସେ ଯୋଉ କିଛି କହୁନି।
ହଁ ମୁଁ ଜାଣିକି ତ କହିପାରିବନି କିଛି ଆଉ। ଆଉ କଣ କୁହ?
ଆଉ କଣ ଏ ହେଲାଣି ପୃଥିବୀ ପୃଥିବୀ ଧ୍ୱଂସ ଫଂସ ହବ ବୋଧେ କଳି ଯୁଗ
ହୁଁ।
ଆଉ ତମ ଆଡେ କେତିଆ ଇଆଡ ଟିକେ ଅନେଇକି କହିଲେ ହୁଅନ୍ତା ନା ଆଉ ଏକା ସାଙ୍ଗରେ କହିଦେଲା ଆଉ ହବ କି ମିଳିବନି। ଆଉ ତମ ଆଡେ କେନ୍ତା ପାଗ?
ଆମା ଆଡ଼େ ତ ପୁରା ତ ଦିନ ଭଳିଆ ଜଣା ପଡୁଛି ଆକାଶ ପୁରା ହଳଦିଆ ଆଉ।
ଓହୋ ଆମ ଆଡେ ତ ସବୁ କମଳା।
ଆକାଶରେ ସବୁ ବୁନ୍ଧା ବନ୍ଧା ପଡିଛି।
ହ ଇଆଡା ଅନେଇକି କଥା ହେଲେ ସାଙ୍ଗେ ସାଙ୍ଗେ ଜଲଦି ଯେତେ ଆରାମସେ ସେ ନର୍ମ ନର୍ମାଲରେ ଯେତେ କଥା ହେଇପାରିବ ଆଉ ଯେତେ ସମୟ ମାନେ କ ଠାକୁର୍ ଫାଙ୍କା ରଖିଲେ ଭଲ ନୁହଁ ମିଳିବନି।
ଆଚ୍ଛା।
ସବୁ ଜାଣିଛ ଆଉ କଣ କହିବି?
ହଉ କୁହ ଆଉ କଣ କେମତି? ଏଇ ସ୍କୁଲ ପଡିଆଡେ ତ ବୁଲୁଛୁ ଆଉ।
ଓ ହଉ। ଇଆଡ଼େ ଏନେଇକି ଶୋଇଲେ ହନ୍ତାନି।
ହଁ ଅନେକି ତ ଶୋଇଛି ଆଉ।
ହଁ।
ଆଉ କଣ ଖାଇସାରିଲଣି?
ନାଇଁ ମଁ ଖାଇନି ମୁଁ ବି ଖେଳି ଯାଇଥିଲି।
କଣ ଖେଳୁଥିଲ?
କିରିକେଟ।
କଣ ଜିତିଲ ନା ହାରିଲ?
ନାଇଁ ହାରିଗଲୁ ଆଉ ଆମର କଢା ଦି ଚାରିଟା ଅଛନ୍ତି।
ହଁ।
ତାଙ୍କ ପ୍ରଦର୍ଶନ ହେତୁ ଆଉ ବିପରୀତ ତ ଗୁନ୍ଧୁରା ବିଶ୍ୱ ଗୁନ୍ଧୁରା ଅଛନ୍ତି ଅନ୍ଧାର ହେଲେ ତାଙ୍କର ଜାଣିନ ତମେ ନାଧୁଛନ୍ତି ପୁରା ଇଏରେ ତାଙ୍କର ଗୋଟେ ଥିଲା ହେଉଛି ବୁଲେଟ୍
ହୁଁ।
ତାକୁ ଫଟୋ ଫଟୋ କରିବା ପାଇଁ ଇଏ ଯେ ଆଉ ଆମର ତ ସାର୍ ଜଣ ଥିଲେ ଯେ ସେ ନିରିହ ଦେଖେଇକି ମାରିଦେଲେ ମୁୂଳେଇକି ଆଉ କଣ କରିବା।
ହଁ ସାରଙ୍ଗର ମୁଁ ଛିଡିଗଲା।
ଏଇ ଏଇ କଥାଟା ଯଦି ଆସିବ ଆପ ରେ ଲୋକ କଣ ଶୁଣିବେ।
କଣ ଆଉ ଶୁଣିବେ ଆଁ।
ସବୁ ଲେଖିବେ ଆଉ।
ହଁ। ଆଉ ତମେ କେତେ ବାଡେଇଲ।
ନାଇଁ ମୁଁ ବାଡେଇ ଯାଇନି ପା।
ଆଉ
ନା।
ତମେ ବାଡେଇ ଜାଣିନ ତମେ ବୋଧେ ବାଡେଇ ଗଲାନି ବୋଧେ ହାରିଗଲେ ସେଇଥିପାଇଁ ଆଉ।
ସେଇଆ ପା ଆଉ କଣ କରିବା ବାଡ଼େଇ ଗଲିନି ଯେ ହାରିଗଲା ଆଉ।
ଯିବା କଥା ନା ଆଉ। ହେଲୋ।
ହଁ ହସିଲେ ହବ କି।
ଓ ଆଉ କଣ ତମ ଆଡେ କଣ କେମିତି ହାଲଚାଲ ଚାଲିଛି ପୂଜା ପରବ।
ପୂଜା ପର୍ବ ଏଇନା କିଛି ନାହିଁ ଆଗକୁ ଆସୁଛି ସେଇ ତ ରଜ ଆଉ କମ ଆଡେ ରଜ। ଯ ଆମ ଆଡେ ରଜ।
ହୁଁ।
ଖାଲି ତ ରଜ ଆଉ ରଜ ପାଗ ଦଉଛି ଯେ ରାତି ବେଳେ ଦିନ କରିଦେଉଛି।
ଓହୋ।
ବାଦଲ ଘଟିଛି ଏପଟେ ପୂର୍ବ ଦିଗରେ।
ହୁଁ।
ଅନ୍ଧକାରମୟ।
ହଁ।
ଆଉ ପଶ୍ଚିମ ଦିଗରେ ଆଲୋକ।
ହଁ।
ଆଉ ଉତ୍ତର ଦିଗରେ ସେମିତି ଆଲୋକ ଦକ୍ଷିଣ ଦିଗରେ ତ ସେଇ ଅନ୍ଧାର ଆଉ କଣ କହ ଦୁଇ ଦିଗ ଅନ୍ଧାର। ଆଉ ଦୁଇ ଦିଗ ଆଲୋକ।
ରଜର ତ ରଜ। ରଜରେ ତ ରଜ ପାଗ ଦଉନି ଆଉ ରଜ ବିନା ରଜ ଯୋଉଦିନ ନଥିବ ଦେଖିବ ରଜ ପାଗ। ଦବ ଆଉ ରଜ ଦିନରେ କିନ୍ତୁ ଖରା ହବ ନହେଲେ ବର୍ଷା ହବ। ଠିକ ଠିକଣା ନହିଁ ଏ ରଜ ଟା ପୁରା ରଜ ଭଳିଆ ଲାଗିବନି ରଜ ତିନି ଦିନିଆଙ୍କ।
ଆ କଳି ଯୁଗ ପା ସବୁ ଓଲଟା।
ହଁ। କଣ ପ ତମର ଏ ରଜ ଟା କେମିତି କଣ ଦୋଳି ଫୋଳି ପଡେ। ମନା ବଜାର ଫିନା ବଜାର ପଡ଼େ ନା ନାହିଁ।
ହଁ ମନା ଦାର ପଡ଼େ ପୁରା ଜକ ଜାମ କରେ ହୁଏ।
ହ ହଁ। ହଁ ଆମ ଆଡେ ବି ତ।
ରହୁଛି ଏଟା କଣ କୁହନ୍ତି ମୁଁ କଣ।
ବୋଲେ ଆମ ଗାଁରେ ମନ୍ଦିରରେ ହୁଏ ଆମ ଗାଁରେ।
ଆମ ଗାଁରେ ପାର୍କ ରେ।
ମନ୍ଦିର ଶିବ ମନ୍ଦିରରେ ସେଇଠି ଦୋଳି ଫୋଳୀ ପକାନ୍ତି। ଭୋଜି ଭାତ ବି କରା ହୁଏ ରାତିରେ। ରାତିରେ ଭୋଜି ଭାତ ବି କରନ୍ତି ଛୁଆ ବୁଲନ୍ତି ପୁରା ରାତି ଦଶଟା। ଟା ଛୁଆ ବୁଲୁଥିବେ ମନ୍ଦିରରେ ଦୋଳି ଖେଳିବା ପାଇଁ।
ଆମର ତ ପାର୍କରେ ତ ପୁରା ତିନି ଦିନି ଯାକ ପୁରା ଆଉ ପୁରା ଲୋକ ଫୁଲୁ ଆଉ ଯେମିତି। ଯାତେରା ଆଉ। ପାର୍କ ର ଟିକେ ରକ୍ଷଣା ବକ୍ଷଣା ନକିକି ପାର୍କ ର ଅବସ୍ତା। ତା ଟିକେ ଢିଲା କରିଦେଇଛନ୍ତି ହେଲେ ସବୁ ପୁରା। ଥିଲା ଯେମିତି ଲୋକ ଏଇ ଭଙ୍ଗା ପାର୍କରେ ଲୋକ ଯେମିତି ହଉଛନ୍ତି ପୁରା ଅରା ଫାର୍ମିଂ।
ଦୋଳି ପଡିଛି ମାନେ ତ ଲୋକ ହେବେ ରଜରେ ଆଉ। ରଜାନ ତ ଦୋଳି ଆଗେ ଯୋଉଠି ଦେଖିବେ ଦୋଳି ସେଇଠି ଦେଖିବ ଲୋକ ଆଉ।
ଏ ଘାସ ଦେଖିକି ଗଡି ଯାଉଛନ୍ତି ଲୋକ।
ହଁ ବେଶୀ ତ ଉପର ବେଳେ। ଟାଇମ ରେ ବେଶୀ ହେବେ ଲୋକ ଆଉ ଖରା ବେଳେ କଣ ଏତେ ଲୋକ ପାର୍କକୁ ଆସ। କି ଗଛ ଫଛ କିଛି ନଥିବ।
ସେଇ ସାଢ଼େ ଦିଟା ତିନିଟା ଚାରିଟାରେ ଏମିତି ହୁଅନ୍ତି ଲୋକ ଆଉ। ବର୍ଷା ତ ହୁଏ।
ହଁ। ଦୋଳି ଫୋଳି ପଡେ ଆମର ମନ୍ଦିର ଛୁଆ ବି ଖେଳକୁଦ କରନ୍ତି ବୁଲନ୍ତି ନାଚ ଗୀତ ହୁଏ ତମ ଆଡ଼େ କେମିତି କଣ ହୁଏ।
ଆମ ଆଡେ ତ ସବୁ ସେଠି ହୁଏ ମହୋତ୍ସବ।
ରଜ ମହୋତ୍ସବ
ରଜ ମହୋତ୍ସବ ହୁଏ ଆମର ତ ପାର୍କରେ ତ କିଛି ନଥାଇ ସବୁ ଇଏ ଅଛି ଆଉ ପାର୍କ ଅବସ୍ଥା ଢିଲା କରିଦେଇଚନ୍ତି। ଭାଙ୍ଗିରୁୁଜି କିି ନହେଲେ ସବୁ ତଥା ବିି ତ ଆଉ ପୁରା ହେବି ଆଉ।
ସେଥା ବିି ଲୋକ ଭଙ୍ଗା ପାର୍କରେ ବି ଲୋକ ଭର
ଆଉ ଭଙ୍ଗା ପାର୍କରେ ଯୋଉ ଫଟ ଶୋଇ ଗଡ଼େ ଉଠିକି ଏଟା ଦେଖିପାରିବେନି କେ ଏମିତି ହଉଚି।
ପାର୍କଟାକୁ ଭଲ ରଖିଲେ ସିନା ହେବ ଲୋକ ଆଉ ଅଧିକାରୁ ଅଧିକ ଆସିବେ ଲୋକ। ହ
ଯିଏ ବଡ଼ ଲୋକ ସିଏ ବୁଝିବା ଦରକାର ନା ଆମେ କଣ କରିପାରିବୁ।
ଆଜିକାଲି ତ ଲୋକ ସବୁ କଣ୍ଟ୍ରାକ୍ଟର ଖାଇଲେଣି। ପଚାଶ ହଜାର ଆସିଲେ ସେ ତିରିଶ ହଜାର କାମ କରିକି ଆହୁରି କୋଡ଼ିଏ ହଜାର ଖାଇବେ ଚକରେ ରହିଲେ ସବୁ।
ଏଇଆପ ଆମେ ସକ୍ଷମ ଅନୁସାରେ ଆମେ କରୁଚେ।
ହୁଁ।
କରିବୁ ଆଉ ସିଏ ତାଙ୍କର ଯାହା ହାତରେ ପଇସା ଅଛି ସିଏ ଯଦି ଏମିତି କରିବା ଆଉ କେମତି ହେବ?
ହଁ। ଜୋରଦାର ମୁଲତାର।
ହଁ ସେଟା ନୂଅ ଆଉ କଣ?
ହୁଁ। ଆଜିକାଲି ତ ସବୁଠି ସେଇଆ ଚାଲୁଚି ଆଉ ଯୁଆଡେ ଦେଖିବ ସେଇଆ। ସବୁଠି ଏମତି ଆଉ ଶହେ ପରସେଣ୍ଟ ରୁ ଅଶୀ ପରସେଣ୍ଟ ଚାଲୁଚି ସେଇ ଆଉ କୋଡିଏ ପରସେଣ୍ଟ କାଁ ବା କିଏ କୋଉଠି କରୁଥିବ ଯଦି କରୁଥିବ।
ହଁ ହଁ।
ଆଉ କଣ ସବୁଠେ ଏମତି ହେଲେ ତ ଦୁନିଆ ଚଳନ୍ତା ଚାଲନ୍ତାନି।
ଏଇଏ ତ ଆଉ କଣ ନିଜ ସ୍ୱାର୍ଥ ଦେଖୁଚନ୍ତି ସମସ୍ତେ ଆଉ କଣ କରି ଦୁନିଆ ଆଗେଇବ କହିଁତି ଦେଶ ଆଗେଇବ ଦେଶ ତ ଛାଡନିଜ ଗାଁ କକୁ ତ କୁ ଆଗେ ଆଗକୁ ଚକରରେ ରହୁନାହାନ୍ତି ଆଉ କଣ ଆଉ ତାପରେ ତ ଗାଁ ପରେ ଅଛି ବ୍ଲକ ବ୍ଲକ ପରେ ହଉଚି କଣ
ହଁ
ସବ ଡିଭିଜନ ସବ ଡିଭିଜନ ପରେ ହଉଚି ଜିଲ୍ଲା ଜିଲ୍ଲା ପରେ ହଉଚି ରାଜ୍ୟ ଝିଅ ରାଜ୍ୟ ଉପରେ ଯାଇକି ଦେଶ।
ହଁ ସେ ତ ତାଙ୍କ ଗାଁ ରୁ ବାହାରି ପାରୁନାହାନ୍ତି ସେ କୁଆଡେ ଏତେ ବାଡେ ଯିଏ। ଦେଶ ବାଡି ଗାଁରୁ ଆଗେ ବାହାରନ୍ତୁ ତାପରେ ଦେଶ ଆଡେ ଯୁଆଡେ ଯିବେ।
ଗାଁରୁ ପଞ୍ଚାୟତ ତ କିଛି ଯାଇପାରୁନାହାନ୍ତି ସେ ଆହୁରି କହିବା। ଏମିତି ହେଲେ ଦେଶ ଏମିତି ହେଲେ ଦେଶ ନା ଆଉ କଣ କି କିଛି ଆଗେଇବନି
ସେ ଗାଁକୁ ତ ସିଏ ଆଗେଇ ପାରିବେନି ଦେଶ ଆଡ଼ ଦେଶ ତ ବହୁତ ଦୂରରେ ରହିଲାଣି।
ହଁ।
ନିଜ ଗାଁକୁ ଆଗେ ଆଗାନ୍ତୁ ତାପରେ ଯାଇକ ଦେଶ ଆଡ଼େ ଯି
ସେଇଆ ତ।
ଏଇଟା ପ୍ରତ୍ୟେକ ଗାଁ ରେ ହଉଛି ଆମ ଗାଁ ବୋଲି ନୁହଁ ପ୍ରତ୍ୟେକ ଗାଁ।
ହଁ ସେଇ କେତେ ଜଣ ଭଲ ଲୋକ ଅଛନ୍ତି ପୁଣି ସେମାନେ ବି ନିଜ ସାର୍ଥ ଦେଖୁ
ଯୋଉମାନେ ଭଲ ଲୋକ ଅଛନ୍ତି ବି ତାଙ୍କରି ସହିତ ପଡ଼ିକି ଚାଲୁଛି ତ ଚାଲୁ ନିଜ ସ୍ୱାର୍ଥକୁ ପୁଣି ସିଏ ବି ଦେଖୁଛନ୍ତି ଆଉ।
ଏଇଆ ତ ଆଉ ଏଇତ ଦୁନିଆ ପ୍ଲାଷ୍ଟିକ ପାନି ଆଉ କଣ କର
ଚୋର ସହିତ ଯଦି ଯିବ ଚୋରି ନକରି ବି ଚୋର ନା ପଡ଼ିବ ସେଇଭଳିଆ। ଯଦି ଭଲ ଲୋକ ବି ଭଲ ଲୋକ ବି ଯଦି ହେଇଥିବ ତା ସହିତ କଲେ ତମେ ବି ସେଇଆ ହେଇଯିବ।
ସେ ପା ମନ୍ଦିର ତୋଳିଲେ ନା ପଡ଼ିବ ବାଟରେ ଡ୍ୟାସ୍ କଲେ ନା ପଡ଼ିବ।
ହଁ
ନା କିନ୍ତୁ ପଡ଼ିବ।
ହୁଁ। ଆଉ ଖିଆଖୁଇ କରିବନି ନା।
ହଁ ଯିବା ଘରକୁ ଗଲେ ଖାଇବା ଆଉ।
ହଉ ଯାହା କଣ କରିବ ଖାଇବ ଆଉ।
ହଉ ହଉ।
ହଉ ରହୁଛି।
ହଁ ହଁ।